ହ୍ୟାଲୋ।
ହଁ ଶୁଭୁଛି?
ହଁ ହଁ ଶୁଭୁଛି କହ।
ହୁଁ ଅ କଁ କହୁଥିଲି ଚାଲ ଏଥର ଯିବା କଁ କହିଲୁ ଅ ଆଗୁକୁ ଶ୍ରାବଣ ମାସ ଆସୁଚି ତୁ ବୋଲବମ ଯାଉଟି?
ହଁ। ମୁଁ ଯାଏ ଯେ ଆମର ଏଇ ଗାଁ ମନ୍ଦିରକୁ ଯାଏ ମାନେ ବହୁତ ମୁଁ ଯାଏନି କିବା
ହୁଁ ବହୁତ ବାଟ ନଉ ଅଳ୍ପ ବାଟ ହୋଉ ମ ନହେଲେ ଶ୍ରାବଣ ମାସ ଆସୁଛି ଏଥର ବୋଧେ ଚାର୍ ଟା ସୋମବାର ପଡୁଚି ନା କଣ? ହଁ। ଅଗଷ୍ଟ୍ କେତେରୁ ଗୋଟେ ହୁଁ ନା ଜୁଲାଇ କେତେରୁ ଜୁଲାଇ ଲାଷ୍ଟରୁୁ ଅଗଷ୍ଟ ଯାଏ ବୋଧେ ନା କଣ।
ହଁ ଜୁଲାଇ ଲାଷ୍ଟ ଆଡୁକୁ ତ ହୁଏ ନା।
ହଁ ଜୁଲାଇ ଜୁଲାଇ ଲାଷ୍ଟରୁ ଦେଖୁଥିଲି କ୍ୟାଲେଣ୍ଡର ମନେ ନାହିଁ ଶ୍ରାବଣ ମାସ ହେଇଯାଉଛି ତ
ହୁଁ ନା ନା ମୁଁ ଖାଏନି ମୁଁ ଯାଏ ବୋଲବମ୍ ଖାଏନି ଖାଏନି।
ହଁ ନନ୍ଭେଜ ତ ଖାଆନ୍ତିନି ଶ୍ରାବଣ ମାସରେ ନା।
ହୁଁ।
ଜଣେ ଜଣେ ଅଛନ୍ତି ସେମାନେ ମାନେ ବୋହୁତ୍ ନିଷ୍ଠାରେ ରୁହନ୍ତି ଆଇଁଷ ତ ସମେସ୍ତେ ଛାଡନ୍ତି
ଶ୍ରାବଣ ମାସରେ ହଁ ମୁଁ ଦେଖିଛି ବହୁ ଲୋକଙ୍କୁ ସେ କଣ ପାଇଁ ଚପଲ ପିନ୍ଧନ୍ତିନି।
ସେମାନେ କଣ କଣ ଜାଣିଥିବେ ତାଙ୍କର ସେମାନେ ଚପଲ୍ ପିନ୍ଧନ୍ତିନି ମାସକ ଯାକ ଖାଲି ପାଦରେ ବୁଲନ୍ତି ପୁରା। କିନ୍ତୁ ଆମେ ତ ଚପଲ୍ ନ ପିନ୍ଧିଲେ କୁଆଡେ ବାହାରୁକୁ ବି ଯାଇପାରିବାନି ନା।
ହଁ କି କିନ୍ତୁ ଆମେ ଖାଲି ଆଇଁଷ ହିଁ ବାରୁ।
ହଁ ଆଇଁଷବାରୁ ପୁଣି ସବୁ ସୋମବାର ଆମେ ଯିଏ ଯୋଉ ସୋମବାର ଯାଇପାରିବ ଫାଷ୍ଟ୍ ସକେଣ୍ଡ୍ ଥାର୍ଡ ଫୋର ଅଛି ନା ହଁ କିନ୍ତୁ ହଁ କିନ୍ତୁ ଫାଷ୍ଟ ସେକେଣ୍ଡ ତ ମାନେ ଅରୁଆ ଖାଆନ୍ତି।
ହଁ କାଇଁ ଯୋଉନ ପାଇଁ ଢାଳିବ ସେଇଦିନ ଅରୁଆ ଖାଇବ ନା କଣ।
ହଁ ସେଦିନ ଅରୁଆ ଖାଇବ ଆଉ ଯୋଉ ସୋମବାର୍ ସୋମବାର୍ ମାନେ ସୋମବାର ଶିବଙ୍କର ବା ର ନା ସୋମବାର ଅରୁଆ ଖାଆନ୍ତି ହଁ। ଆଉ ଜଣେ ଜଣେ ମାସ ଯାକ ପୁରା ବିନା ପିଆଜ ରସୁଣ ସେମାନେ ପୁରା ଭେଯି ସେମାନେ ମାନେ ବିନା ପିଆଜ ରସୁଣ ଖାଆନ୍ତି ଆଇଁଷ ତ ଖାଆନ୍ତିନି ବହୁତ ଅଛି ନା ତ ମାନେ ଯିଏ ଯିଏ ରହିପାରିବ ରହିପାରିବ ଆଉ।
ଆଉ ଜଣେ ଜଣେ ତ ମା ଯୋଉ ଯୋଉ ସପ୍ତାହ ହାରିବେ ସେଇ ସପ୍ ଭାତ ହି ଖାଉନାହାନ୍ତି। ନା କଣ ଏମିତି ଗୋଟେ।
ହଁ ଆଉ କାର୍ତ୍ତିକ ମାସରେ ବି ମାନେ ଜଣେ ଜଣେ ଅଛନ୍ତି ପୁରା ମାସକ ଯାକ ପୁରା ସେମାନେ ବି
କାର୍ତ୍ତିକ ମାସରେ ମୁଁ ବି ତ ଖାଏନି। ମୁଁ ସେଇ କାର୍ତ୍ତିକ ମାସ ଶ୍ରାବଣ ମାସରେ ଖାଉନା।
କି ବିନା ପିଆଜ ରସୁ
ହଁ ବିନା ପିଆଜ ରସୁଣ ତ ମୁଁ ଓ ଖାଏନି କେ ପିଆଜ ରସୁଣ ଖାଏ କିନ୍ତୁ ଆଇଁଷ ଖାଏନି।
ହଁ ବିନ ମାନେ ମାସକ ଯାକ ପୁରା ବିନା ପିଆଜ ରସୁଣ। ସବୁ ତାଙ୍କର କଣ ଗୋଟେ କୁହନ୍ତି ସେଇଟାକୁ ଯୋଉ ଯାଆନ୍ତି ବୁଢୀ ମାନେ ସବୁ ପୁରି ଯାଆନ୍ତି ହଁ ସେମାନେ ହବିଷ ହବିଶିଆଳି ମାନେ ମାନେ ହବିସ କରନ୍ତି ସେମାନେ
ରୁହନ୍ତି ହଁ ସେ ଖାଲି ଡାଲେମା ଭାତ ଖାଆନ୍ତି।
ହଁ ତାଙ୍କର ଡାଲମାରେ ତାଙ୍କ ଥାଏ ସବୁ କଣ କଣ ପଡେ ଓଉ ବ ଆଳୁ, କଦଳୀ, ମୁଗ ଡାଲି, ମାନେ ଭଜା ହଳଦୀ ପଡେନି ତାଙ୍କ ଡାଲମାରେ।
ହେ ହ ଡାଲମାାର ହଳଦୀ କଣ ପାଇଁ ପଡେନି।
କଅ ନ୍ତ ଶିବ ହଳଦି ଖାନ୍ତିନି। ସେମାନେ
ହଁ ହଳଦୀ ଆଇଁଷ ଫାଇଁଶ କିଛି ନାହିଁ। କଲର ସେକା ସେ କଲର ତ ପା ତେଣୁ ହଳଦୀ ନ ପକେଇଲେ ତ କଲର ଆସୁନଥିବ ଡାଲମାରେ।
ହଁ ତାଙ୍କ ଡାଲମା ସେନ୍ତା ଫିକା ଫିକା। ତାଙ୍କର ଖାଲି ଅରୁଆ ହାତ ଆଉ ସେଇ ହବିଷ ଡାଲମା କରି ସେମାନେ ଖାଆନ୍ତି।
ଖାଲି ଡାଲମାରେ ତାଙ୍କର ଭାତ ଉଠିଯାଏ।
ହଁ ସେ ଖାଉଥିବେ ସେ ଜାଣିଥିବେ କେମତି ଭଲ ଲାଗେ ଡାଲମା
ନେମ୍ବୁ ଫେମ୍ବୁ ଯଦି ଖାଉଥିବେ
ହଁ ଲେମ୍ବୁ ଲୁଣ ଲଙ୍କା ବି ଖାଉଥିବେ।
ହଁ।
ସେମାନେ ଯାଇକି ପୁରୀରେ ରୁହନ୍ତି ମାଷ୍ଟର ଯାକ ପୁରା ପୁରୀରେ ରହନ୍ତି ବା ତାଙ୍କର ତାଙ୍କର ରୁମ ଦେଇଥାନ୍ତି ଗମେଣ୍ଟ। ତାଙ୍କ ପାଇଁ ଖାଇବା ବି ମନ ହୁଏ ନା କଣ। ସେମାନେ କେତେ ମାନେ ଯ ଯାଇପାରିବ ବୁଢୀ ଲୋକ ତ ବେଶୀ ଯାଆନ୍ତି ସେମାନେ ଧଳା ଲୁଗା ପିନ୍ଧି ବି ବୁଲନ୍ତି। ମନ୍ଦିର ଭିତରେ ବି ତାଙ୍କର ଖାଇବା ଦିଆ ହୁଏ ନା କଣ ଖାଆନ୍ତି ଯାଇକି ନା ହ ଯୋଉମାନେ ଅଛନ୍ତି ଗୋଟେ ଲୋକ ହଁ ଗୋଟେ ଗୋଟେ ଲୋକ ଅଛନ୍ତି ସେମାନେ ସେମାନେ ପୂର୍ଣ୍ଣ କରିବାକୁ ଚାହାନ୍ତି ସେମାନେ ହବିଷମାନେ ଯାଇଥାନ୍ତି ହବି। କରିବାକୁ ତାଙ୍କୁ ଖାଇବାକୁ ଦିଅନ୍ତି ମାସରେ ଧର୍ମ ହୁଏ। କାର୍ତ୍ତିକ ମାସରେ। ଧର୍ମ କରିବା ପାଇଁ ଖାଇବାକୁ ଦିଅନ୍ତି ସୋମବାର ସୋମବାର ହଉ ସଂକ୍ରାନ୍ତିରେ ହଉ ଲୋକମାନେ ଖାଇବାକୁ ବି ଦଉଛନ୍ତି।
ହଁ
ହଁ। କାର୍ତ୍ତିକ ମାସରେ ସବୁ ସୋମବାର ତା। ପ୍ରତକ ସୋମବାର ମନ୍ଦିର ଏରିଆ ଯାଆନ୍ତି ଗାଧେଇବାଧେଇ ମୁଣ୍ଡ ଧୋଇବା
ହଁ।
ହଁ। ହଁ। ସେମାନେ ସେମାନେ ଯାଆନ୍ତି ସୋମବାର ସୋମବାର ମନ୍ଦିର ସବୁ ସୋମବାର। ସକାଳୁ ଉଠି ଗାଧିାଧ ମୁଣ୍ଡ ଧୋଇି। ଏ ନା ଶିବ ମନ୍ଦିର ଯାଆନ୍ତି। ତୁୁର ଆଉ ସବୁ ସୋମବାର ମନ୍ଦିର?
ନା ମୁଁ ଆଇନି ସବୁ ସୋମବାର
ହଁ ଆମର ଆମ ଗାଁରେ ମାନେ ଆମ ଗାଁ ମନ୍ଦିର ଆମେ ଯାଉ ସବୁ ସୋମବାର। ହ ପାଦୁକ ପାଇସାରଲେ ବି ଖାଉ ସବୁ ସୋମବାର ନହେ କାର୍ତ୍ତିକ ମାସ ସୋମବାର ସଂକ୍ରାନ୍ତି ହଉ କାର୍ତ୍ତିକ ମାସ ସୋମବାର।
ହଁ।
ହଁ ଯାଆନ୍ତି ତାପରେ ପଞ୍ଚୁକ ପାଞ୍ଚ ଦିନ ଧର ଯାଏ ନା ପାଞ୍ଚ ଦିନ ମେନ୍ ପଞ୍ଚୁକର ସେଦିନ ସବୁଦିନ ମୁଣ୍ଡ ଧଥୋଇବ ସବୁଦିନ ଅରୁଆ ବି ଖାଆନ୍ତି ଆଉ ଆମର ଏଇଠି ଅଛି ମାନେ ସକାଳୁ ଉଠିକି ମାନେ ଭୋରୁ ପ ଚାରିଟା ରାତିରୁ ଅ ପୁରା ଗାଧେଇ ଫାଧେଇ ସବୁ ଝିଅ ମାନେ ସାଙ୍ଗ ହେଇକିନା ସବୁ ମନ୍ଦିରରେ ବୁଲି ବୁଲି ଚିତା ବି ପଡେ ଘରେ ବି ଚିତା ପଡେ ନା ଚଉରା ପାଖରେ
ଆଗେ କିନ୍ତୁ ପଞ୍ଚୁକ ଚଉରା ବି ହୁଏ ବାଲିରେ।
ହଁ ବାଲିରେ ତ ଆମ ନଈବାଲିରେ ହଁ ନଈବାଲିରେ ଚଉରା ହୁଏ ସେଠି ଆଗେ ପୂଜା କରୁ ହଁ ସେଠି ଚଉରା ହୁଏ।
କବତା ପଢେ।
ହଁ ନଈରେ ଯୋଉ ଚଉରା ଟା କରିଥ ମାଟିର ସେଠି ସୀତା ପଡେ। ପୁଣି ମନ୍ଦିର ଯାଉ ଗାଁରେ ଯେତେ ମନ୍ଦିର ହଉ ମହାଦେବ ମନ୍ଦିର ମଙ୍ଗଳା ମନ୍ଦିର। ହଁ। ସବୁ ମନ୍ଦିରରେ ବୁଲି ବୁଲି ଚିତା ପକଉ ତାପରେ ଆସିଲେ ସେଠୁ ଆସି ସାରିଲା ପରେ ଘରେ ଯୋଉ ଚୋରା ଥାଏ ସେଠି ଚିତା ପଡେ ନା
ଆଉ ସେଇ ଯୋଉ ଯୋଉ ବୁଲା ଯୋଉ ଚିତା ବିତାା ପକେଇଲା ପରେ ଯୋଉ ମନ୍ଦିର ମାନଙ୍କରେ ତାଙ୍କ ଚ ତାଙ୍କୁ ଭୋଗ ବି ଦେଇଥା ବୁ
ହଁ କଦଳୀ ବୁଟ ମଗ ଗଡା ହୁଏ ଆଁ ସବୁ ମନ୍ଦିରରେ ହଉ ସବୁ ଚଉରାରେ ହଁ।
ହଁ ଆଉ ଗାଁ ରେ ବି ଗାଁ ର ବି ଆସିଲା ବାଟରେ। ଚଉରାରେ ଦେଇଥାଉ ଭୋଗ କୋ ପାଣି।
ହୁଁ ତାଲେ କାର୍ତିକ ମାସରେ ହିଁ ହୁଏ।
ହଁ ସେଇ ପାଞ୍ଚ ଦିନ ନା ଛଅ ଦିନ ପଞ୍ଚୁକ ପାଞ୍ଚ ଦିନ। ପାଞ୍ଚ ଦିନ ଯାଇକି କହୋଇଥାଏ।
ହୁଁ ଆଉ ଲାଷ୍ଟ ନା ଡଙ୍ଗା ଭସା ହୁଏ। ଭୋରଠିକିନା ନଈକି ଜାଉ ଡଙ୍ଗା ଭସାଇବା କୁ।
ହଁ। ଡଙ୍ଗା ଭସା ହୁଏ ବାଣ ଫୁଟା ହୁଏ। ମୁଁ ତ ଆମ ନଈରେ ହସଏ।
ହଁ ସେଦି କିନ୍ତୁ ଗଡଗଡିଆ ଘାଟ ରେ ବହୁତ ଭିଡ ହୁଏ ଡଙ୍ଗାଭସିବା ପାଇଁ ମାନେ ସବୁଆଡୁ ଲୋକ ଲୋକ ମାନେ ମାନେ ଗଡଘଡିଆ ଘାଟ ଗୋଟେ ନାଁ ଅଛି ନା ସେମାନେ ସବୁ ସେଇଠି ଯାଇକି
ସେଇଟା ବି ତାଙ୍କର ବୋଇତ ଚିତ୍ର ରଙ୍ଗ ଆ
ହଁ ତାଙ୍କର ବୋଇ ତ ବି ଗୋଟେ ହୁଏ ସେତିକି ବେଳେ ତ ବାଲିଯାତ୍ରା ଷ୍ଟାର୍ଟ ହୁଏ ନା ହଁ ଯୋଉ ଲାଷ୍ଟ ଯୋଉ ନାହିଁ ଯୋଉ ଦିନ ଡଙ୍ଗା ଭସା ହୁଏ ସେଇଦିନ ହିଁ ବାଲିଯାତ୍ରା ସେଇ ଦିନଠୁ ହିଁ ଷ୍ଟାର୍ଟ ହୁଏ ଆଉ ଆଉ ବା ରାତିରେ ହୁଏ ବାଙ୍କି ମହୋତ୍ସବ। କୁମାର ପୂର୍ଣ୍ଣେଇଠୁ ବାଙ୍କି ମହୋତ୍ସବ। ହଁ ତା କୁମାର ପୂର୍ଣ୍ଣିମାକୁ ହୁଏ ବାଙ୍କି ମହୋତ୍ସବ ଆଉ କାର୍ତ୍ତିକ ପୂର୍ଣ୍ଣିମା ଠୁ ବାଲିଯାତ୍ରା ଷ୍ଟାର୍ଟ ହୁଏ। ହୁଁ। ଆଉ ଯେତେବେଳେ ଡଙ୍ଗାଭସା ହୁଏ ସେତେବେଳେ କଣ କହିକି ମାନେ ଆମେ ନଈରେ ଡଙ୍ଗା ଭସୋଉ?
ଆ କା
କି କହନ୍ତି ଆ କା ମା ବଇ ପାନ ଗୁ ଗୁଆ ଥୋଇ ପାନ ଗୁଆ ତୋର ମାସକ ଧର୍ମ ମୋର ହଁ ଆର ମତଲବ କଣ? ମାନେ? ଆ କା ମାର ଆ ମାନେ ଆକାଶ।
ହଁ।
କାର୍ତ୍ତିକ। ମା ମାନେ ମାସରେ। ହଁ ସିଏ ନା ଆମେ ଜାଣିନି କିନ୍ତୁ ଅଛି ତାର ଆ କା ମା ବଇ ବୋଇ ମାନେ ବୋଧେ ବଇ ଆମେ ସର୍ଟକଟ୍ ରେ କଇଲୁ କିନ୍ତୁ ତାର ଅଛି ତାର ପୁରା ହଁ ଆ ମାନେ ବୋଧେ ଆ କାଶ ମା ମାନେ ମାସ୍ ସରେ ନାଇଁ କଣ ଥିବ ଆଶିନ ନାଇଁ ନାଇଁ ହଁ ଆ ମାନେ ଆଶ୍ଵିନ କା ମାନେ କାର୍ତ୍ତିକ। ଆ କା ମା ମାରେ ମାସରେ ଆଶ୍ଵିନ କାର୍ତ୍ତିକ ମାସରେ ବୋଇ ମାନେ ବୋ କଣ ସେଇଟା। ବୋଇତ ବୋଧେ। ଆ କା ମା ବୋଇ ପାନ ଗୁଆ ଥୋଇ ମାନେ ଆଶ୍ଵିନ କାର୍ତ୍ତିକ ମାସରେ ଆମେ ପାନ ଗୁଆ ଥୋଇ ହଁ ଆମେ ତ ଜାଣିନେ ଠିକ୍ ରେ। ମାସେକ ଯାକ ଧର୍ମ ମୋର। ହଁ ତା ପର୍ ଦିନ ଛାଡ଼୍ ଖାଇ ପଡ଼ିଥାଏ। ଛାଡ଼୍ ଖାଇରେ ତମର ମାନେ କଣ ହୁଏ। ମାନେ ନଈରେ ଯେମିତି ଆମର ଅଛି ନଈକି ଯିବୁ ସବୁ ଝିଅମାନେ ଯେତିକ ମାନେ ଯାଇଥିବୁ ପଞ୍ଚୁକ ନଈରେ ଆମର ଭୀମ ହୁଏ। ଭୀମ କରୁ ମାନେ ବାଲିରେ ମାନେ ବାଲି ସ୍ତୁପ କେନ୍ତି ହୁଏ ସେମ୍
ହଁ ବା ବାଲିରେ ତାଙ୍କ ଭୀମ ହୁଏ। ତାଙ୍କୁ ତାଙ୍କର ମାଛ ବି ଦିଆ ହୁୁଏ ଆଇଁଷ ଟିକେ।
ପୋଇ ଆଉ ଚିଙ୍ଗୁଡ଼ି ଶୁକୁଆ ଯାହାବି ଯା ଥିବ ତାଙ୍କ ମୁହଁରେ ଦିଆ ହୁଏ ଆ ପୂଜା ହୁଏ। ସେଇଠୁ ଜାଣ କାର୍ତ୍ତିକ୍ ମାସ ସରିଲା ଆଉ। ଛାଡ଼୍
ହଁ ତା ପରେ ତମେ ଆଇଁଷ ଖ୍ ଖାଇଦବ ଆଉ।
ହୁଁ ଯଦି ଛାଡ଼ ଖାଇ ଭଲ ବାରରେ ପଡ଼ିଥିବ ତ ଆଇଁଷ ହୁଏ। ସେ ବୁଧୁବାର ହୋଉ ଶୁକ୍ରବାର ହୋଉ। ନଏଲେ ତା ପୂର୍ବ ଦିନ ନା ପର ଦିନ ହୁଏ ଆଉ।
ହଁ।
ହୁଁ। ହଉ ଏଥର ଆମେ ଯିବା ଆଉ।
କୁଆଡ଼େ?
ପୁରୀ ଯିବା ରଥଆତ୍ରାକୁ ଆମେ ଏଥର। ସବୁ ସାଙ୍ଗ ହେଇକି ପ୍ ପୁରୀ ଯିବା ହେଲା।
ହଁ ଟ୍ରେନ୍ ରେ ଯିବା।
ହଁ ଟ୍ରେନ୍ ରେ ଯିବା। ହଉ ରଖୁଚି।
ହଁ ହଁ